ଶୁଭ ସଖାଳ।। ହ୍ୟାଲୋ। ଶୁଭ ସକାଳ।
ହାଏ ଶୁଭୁନି।
ଏବେ ସୁବୁ ଏବେ ବି ଶୁଭୁନି ଆଛା ହଉଛି ବ ବ ଆପଣ କୋଉଠି ଅଛନ୍ତି କି।
ହଉ
ଏବେ ଶୁଭୁଛି ତ
ହଁ।
ଆଁ ଆଚ୍ଛା ବିଲାତ ମୋ କଥା ଆପଣ। ଓହୋ ତାହେଲେ ସେଇୟା ହେଇଛି ଆପଣ ମାନେ ମାନେ ନିଦ ଟା ବୋଧେ ଛାଡିନି ଆଉ କାଲି ଯୋଉ ଆମେ ଯାଇଥିଲେ ଗୋଟେ ସେ ଯୋଉ ପାର୍ଟିକୁ ତା। ଅ ବ୍ ନିଦ ଟା ବୋଧେ ଛାଡିିନି ନା କଣ।
ସେଇଠି ଭଲ ଲ୍ୟାଜିକ ବି କରୁ। ଥିଲେ।
ଆଉ ହଉଚି ଆଉ ଆପଣ ସକାଳୁ ଉଠିଲେଣି।
ହଁ।
ମୁ କାଲି ମ୍ୟାଜିକ ଯାଦୁ କରୁଥିଲେ ସେଠି ଯାଦୁଗର ପାଖରେ ବୋଧେ ମନଟା ଏ ଯାଏ ଅଛି ଆଉ ଉଠି ନାହାନ୍ତି ଆଉ।
ଉଠି ଗ ଲଣି ମୁଁ କେତେବେଳୁ।
ଆଉ ସେଠି କଣ କଣ ସବୁ ଖାଇଲେ।
ମୁଁ ଖାଇଥିଲି ସେଠି ଚାଉମିିନ ଗୁପଚୁପ ଚାଟ ଆଇସ୍କ୍ରିମ।
ସବୁଠୁ ଆପଣଙ୍କୁ କୋଇଟା ଭଲ ଲାଗିଲା।
ଚାଉମିିନ ଟା ଭଲ ଲାଗିଲା।
ଚାଉମିନ ଟା ଚାଉମିନ ଟା ଖାଲି କରିଥିଲେ ନା ଚାଉମିନ ସହିତ ବି ଆଉ କିଛି ଥିଲା।
ଚାଉମିିନ ସହିତ ସେ ମଞ୍ଚୁରିଆନ ଦଉଥିଲେ।
ଓ ମଞ୍ଚୁରିଆନ ଟା କେମିତି ହୁଏ କହିଲ।
ମଞ୍ଚୁରିଆନ ଟା କହିପାରିବିନି।
ମାନେ କୋଉ ମଞ୍ଚୁରିଆନ ଥିଲା ସେଇଟା କୋବି ମଞ୍ଚୁରିଆନ ବୋଧେ ଥିଲା।
ହଁ ହଁ।
ଓହୋ ସେଇଟା ଆଉ ନର୍ମାଲି ତ ସମସ୍ତେ ସେଇଟା ହିଁ କରିଦିଅନ୍ତି ଆଉ ହଁ କାଲି ଆମ ଝିଅ ଆସିକି କହୁଥିଲା କି କଣ ଗୋଟେ ଯାଦୁଗର ଆସିଥିଲେ ସେ ସବୁ ଯାଦୁ ଦେଖଉଥିଲେ କେତେ ଜଣ ସେମାନେ ଥିଲେ।
ସେମାନେ ଜଣିଏ ହିଁ ଦେଖଉଥିଲେ ଆଉ ଜଣେ ତାଙ୍କର ସମସ୍ତେ ହେଲ୍ପ କରୁଥିଲେ।
ଓହୋ ମାନେ ତାଙ୍କର ସେ ତାଙ୍କ ଟିମ ର। ଥିଲେ ନା ଅଲଗା।
ନା ତାଙ୍କରି ଟିମ୍ ରହିଥିଲେ।
କେତେ ବୟସ ସେମାନଙ୍କୁ ସବୁ ହବ ବୁଢା
ହଁ।
ଓହୋ ତାଙ୍କର ତାହେଲେ ମାନେ ଏମିତି ଯାଦୁ ଅନ୍ୟ ସବୁଠି ଆଡେ ଦେଖିକି। ବହୁତ ମାନେ ଅନୁଭବ ହେଇଗଲାଣି ତାଙ୍କର ସେମାନେ ପୁରା ଇଜିଲି ଦେଖେଇ ଦଉଥିବେ।
ସେମାନେ ତ ଭଲ ବି କରୁଥିଲେ।
ଭଲ କରିୁଥିଲେ କଣ କଣ ସବୁ କରୁଥିଲେ। ଟିକେ କହିଲ ମତେ ଭଲସେ।
ସେମାନେ। ଗୋଟେ କାଗଜରୁୁ ଦୁର ଯୋଉ ଦି ପାରା କାଢି ଦଉଥିଲେ ଫଟୋ ଫ୍ରେମ ଭିତରୁ ପାରା କାଢୁଥିଲେ। ତାପରେ ସେମାନେ ଯୋଉ ପାରାକୁ କାଗଜରେ ବଦଲେଇ ଦଉଥିଲେ। ତାପରେ ସେମାନେ ବ୍ଲେଡ ବି ଚୋ ବୋ ଦଉଥିଲେ।
କେମିତି ସବୁ କରୁଥିଲେ ସେମାନେ ଏମିତି କେମିତି ହବ କାଗଜ ଟା ପାରା ହେଇଯିବ। ରିଅଲ ପାରା ଥିଲା ନା ମିଛ ପାରା ଥିଲା। କାଗଜରେ ହିଁ ତିଆରି ହେଇଥିଲା।
ନା ସେଇଟା ରିଅଲ ପାରାଥିଲା।
ରିଅଲ ପାରା କୁ କେମିତି ବାହାର କରିଦେଲେ। ଏଇଟା ସତରେ ତ ବହୁତ
ପୁଣି ହଁ ସେଇ ରିଏଲ ପାରକୁ ବି ଡବଲ କରି ଦଉଥିଲେ ସେମାନେ।
ମାନେ ସେମାନେ ଏମତି ଏଇଗୁଟା କେମିତି କରୁଛନ୍ତି। ମାନେ ମିଛ ପାରା ତ ହଁ ଯୋଉ ସ୍ପଞ୍ଜ ରେ ତିଆରି ପାରା ତ ଇଏ। କରିପାରିବା। ସତ ପାରାକୁ ସେମାନେ କଣ ତାଙ୍କ ଡ୍ରେସ ଭିତରୁ ବାହାର କରୁଥିଲେ। ନା କେମତି କରୁଥିଲେ ଆପଣ ଟିକେ ମାର୍କ କଲେନି।
ମତେ ଯାହା ଲାଗୁଥିଲା ବୋଧେ ସେମାନେ ତାଙ୍କ ଜ୍ୟାକେଟ ଭିତରୁ କାଢୁଥିଲେ।
ସେ ପତଳା ଜ୍ୟାକେଟ ପିନ୍ଧିଥିଲା ନା ମୋଟା ଜ୍ୟାକେଟ ଜ୍ୟାକେଟ ଭିତରେ କଣ ସତ ପାରା ଟା ରହିଯିବ। ଆଉ ସେଟା ହଲିବନି।
ନା ଜଣା ତ ପଢଡୁନଥିଲା ମୋଟା ଟା ହିଁ ପିନ୍ଧଥିଲେ ସେମାନେ।
ମୋଟା ପିନ୍ଧଥିଲେ ମାନେ ଦି ତିନିଟା ବୋଧେ ଲେୟାର ହେଇକି ଥିବ। ସେ ତାଙ୍କ ସାର୍ଟ ଗୁଡାକ ଆଉ।
ହଁ।
ଓ ତାହେଲେ ଯଦି ଆମେ ସାଧ ଓହୋ ମାନେ କଳା କଲର ଥିଲା ନା ଧଳା।
ହଁ ନା ପାରା ଟା ବ୍ଲାକ୍ କଲର ଯୋଉ ହ୍ୱାଇଟ କଲର ଥିଲା। ତାଙ୍କ ଜ୍ୟାକେଟ ଟା ଥିଲା ବ୍ଲାକ୍ କଲର ର।
ଏଇ ଯୋଉ ପାରା ମାନଙ୍କୁ ବୋଧେ ହଉଛି ସେମାନେ ବି ବହୁତ ଟ୍ରେନିଂ ଦେଇଥିବେ। କି କଣ ଅବଶ୳ ପାରା ମାନଙ୍କୁ ବି କେମିତି ଟ୍ରେନିଂ ଦେବେ କି ଜାଣି ଦେଇଥିବେ। ତାଙ୍କର ଏଇଟାର ମାନେ ଏଇଟା ତାଙ୍କର ଇନକମ କରିବାର ବାଟ ନା ଯେତେ ଯା ହେଲେ ବି।
ହଁ ସିଏତ ପାରା ମାନଙ୍କୁ ଲୋକଙ୍କ ହାତରେ ବି ଧରଉଥିଲେ। ସେ ପାରା ବି ସେମାନଙ୍କୁ କିଛି କରୁନଥିଲା।
ଓହୋ ସେ ପାର ବି ମାନେ ଏମାନଙ୍କର ପୁରା ଭଲ ସାଥ ଦଉଥିଲା ନା।
ହଁ। ସେ ପାରା ମାନେ ବି ଯୋଉ ସେ ଥରେ ଗୋଟେ ପାରାଟାକୁ ତିନିଟା ପାରାରେ କରିଦେଲେ।
ହ ମାନେ ସେମାନେ ବୋଧେ ଗୋଟେ ପଞ୍ଜୁରୀ ରେ ବହୁତ ସାରା ପାରା ଆଣିଛନ୍ତି। ମାନେ ଏମିତି ଯାଦୁ ଦେଖେଇବେ ବୋଲି।
ହଁ।
ଆଉ ଯୋଉ ଆପଣ ଏବେ ଜଷ୍ଟ କହିଲେ କି ବ୍ଲେଡ୍ ବ୍ଲେଡ୍ ମାନେ ଖାଇ ଦଉଥିଲେ। ମାନେ ଚକୋଲେଟ ହେଇଥିବ ବୋଧେ ନା ସତରେ ବ୍ଲେଡ ଖାଇ ଦଉଥିଲେ।
ସେଇଟା କହିହବନି ମତେ ଯାହା ଲାଗୁଛି ଚି ବୋଧେ ଚକୋଲେଟ ହେଇଥିବ କିନ୍ତୁ ସେ ସେ ବ୍ଲେଡ଼ ର ନୂଆ ପ୍ୟାକେଟ ରୁ କାଢିକି ଖାଇଥିଲେ
ସେି ମିଛ ପ୍ୟାକେଟ ବି କରିଦେଇଥିବେ ଯେମିତି କି ମିଛ ବ୍ଲେଡ଼ ସେମତି ମିଛ ପ୍ୟାକେଟ ବି କରିଦେଇଥିବେ ସେଥିରୁ କଣ ଚିହ୍ନା କଣ
ହଁ
ଆଉ ଆଉ କଣ ଖାଲି ପାରା କ ବାହାର କରୁଥିଲେ ଆଉ କୋଉ ଯିବ ଜନ୍ତୁ
ଆଉ ସେ ଗୋଟେ ବକ୍ସ ରୁ ଗୋଟେ ସେ ବକ୍ସ ଟା ଖାଲିଥିଲା ତା ଭିତରୁ ଗୋଟେ କଳା ଆଉ ଧଳାାର ଗୋଟେ ନେଉ ଯୋଉ ଠେକୁଆଟେ ବାହାରିଥିଲା।
ଠେକୁଆ ସେମାନେ ଠେକୁଆ ବି ନେଇକି ଆସିଥିଲେ
ହଁ
ଏଇଟା କେମିତି ସମ୍ଭବ ଠେକୁଆ ନେଇକି ଆସିଥିଲେ ବାପରେ
ସେଇ ଠେକୁଆ ଟା ବି ବହୁତ କିଉଟୁ ହେଇଥିଲା।
ଓ କି ଗୋଠି ହେଇଥିଲା ମୁଁ କେବେ ବି ଏମିତି ପାର୍ଟିକୁ ଯାଇନି ଯୋଉ ପାର୍ଟିରେ କି ଏମତି ମଜିକ ମାନେ ଯାଦୁ ଘର ଆସିକି ଯାଦୁ ଦେଖଉଛନ୍ତି। ଆପଣ ଆଗରୁ ଯାଇଥିଲେ ନା କାଲି ପ୍ରଥମ ଥର
ମୁଁ ଆଗରୁ କେବେ ଯାଇନି କାଲି ମୋର ପ୍ରଥମ ଥର
ଆଉ ସେମାନେ ଓଡ଼ିଆରେ କଥା ହଉଥିଲେ ଟି ସେମାନେ ସବୁ
ନା ସେମାନେ ସମସ୍ତେ ହିନ୍ଦୀରେ କଥା ହଉଥିଲେ।
ଓହୋ ହିନ୍ଦୀରେ କଥା ହଉଥିଲେ ତାହେଲେ ସେମାନେ ବାହାର ଲୋକ ମାନେ ସବୁ ଭାରତ ସାରା ମାନେ ବୁଲିକି ତାଙ୍କ ଯାଦୁ ଟା ଯୋଉ ଶିଖିଛନ୍ତି ସେମାନେ ପାଠ ପଢ଼ିଥିବେ ଯାଦୁରେ ନା।
ହଁ।
ସେଇଗୁଡ଼ାକ ମାନ ସମସ୍ତେ ଆଉ ନା କଣ ସେଇୟଆ ହେଇଛି ଆଉ। ଆଉ ସବୁ କଣ କଣ ଦେଖେଇଲେ। ଯେମିତି କି ମୁଁ ନା ଭିଡ଼ିଓରେ ଦେଖିଛି ମାନେ ଆଗରୁ ମାନେ ଏମତି ସୋସିଆଲ ମିଡିଆ ଭିଡିଓରେ ଦେଖିଛି ସେମାନେ ଗୋଟେ ରସିକୁ ଧର ଏମିତି କଇଁଚ ରେ କାଟିବେ କାଟିବେ କାଟିବେ ବହୁତ ଛୋଟ ଛୋଟ କରିଦବେ ଦେଖିଲା ବେଳକୁ ପୁଣି ସେଗୁଡ଼ାକ ଏକାଠି ହେଇଯିବ ସେଟା କେମିତି ସମ୍ଭବ ନା।
ହଁ ସେମାନେ ଯଦି ତାଙ୍କ ହାତରେ ଆଉ ଗୋଟେ ଗୋଟେ ନୂଆ ରସିି ଧରିଥାଇ ପାରନ୍ତି ତି।
ହଁ ମତେ ବି ଲାଗୁଥିଲା ହେଲେ ତାମ ହାତ ତ ଖାଲି ଥିଲା କି ସେମାନେ ଆମ ଆଖିକୁ କିଛି କରିଦିଅନ୍ତି କି ଆମକୁ ସେମିତି ଦିଶେ।
ହେଇଥିବ ଆଉ ତ ସେ ଗୋଟେ ଗୋଟେ ରସିରେ ପୁରା ଟାଇଟଲି ଗଣ୍ଠି ପକେଇଲେ ତାପରେ ସେ ଗଣ୍ଠି ଟାକୁ ଫୁଙ୍କିକି ଟାଣି ଦେଲା ବେଳକୁ ସେ ଗଣ୍ଠି ଟା ପୁରା ଖୋଲିଗଲା।
ଏମିତି କି ଏମିତି ଗଣ୍ଠି ଟା ଫୁଙ୍କି ଦେଲା ବେଳକୁ ଗଣ୍ଠି ଟା ଖୋଲଯୁ ସତରେ ମାନେ ଏତେ ମାନେ ଯାଦୁ ତ ମାନେ ଯାଦୁ ପଢିବା ପାଇଁ ବି ଗୋଟେ କୋର୍ସ ତାଙ୍କର ବୋଧେ ଅଛି ସେ ତାଙ୍କର ପଢ଼ିକି ମାନେ ଏତେ ବର୍ଷ ହେଲାଣି ଆପଣ ତ କହୁଛନ୍ତି ସେମାନେ ଟିକେ ଏଜେଡ ଲୋକ। ହ ମାନେ ବୁଢ଼ା ଲୋକ ଟାଇପ ର ତ ସେମାନେ ପଢ଼ିକି ମରା ପୁରା ଭାରତ ସାରା ହଉଛି ମାନେ ଏମତି ଯାଦୁ ପ୍ରଦର୍ଶନ କରୁଛନ୍ତି। କାଲି ଛୋଟ ଛୁଆର ଜନ୍ମଦିନର ଭୋଜି ଥିଲା ନା।
ସେ ଛୁଆ ଟା ଯଉ ସେ ଛୁଆଟାର ବାର୍ଥଡ଼େ ଥିଲା ତାକୁ କାଲି ବାର ମାସ ହେଲା ତ
ଆଚ୍ଛା ଆଚ୍ଛା ବାର ମାସ ଗୋଟେ ବର୍ଷ ତାହେଲେ ହେଇଥିବ ସେଇଥିପାଇଁ ତା ବାପା ମାମା କିନ୍ତୁ ଏଇ ଆୟୋଜନ ଟା କିନ୍ତୁ ଭଲ ଥିଲା ମାନେ ସମସ୍ତଙ୍କ ଗୋଟେ ଟିକେ ଅଲଗା ଥିଲା ଯାଦୁଗର ଆୟୋଜନ ଟା
ହଁ ସେଇଠି ସେମାନେ ରଟ ଗି ବି ଦଉଥିଲେ।
ହୁଁ ରିଟର୍ନ ଗିଫ୍ଟ ବି ଦଉଥିଲେ ରିଟର୍ନ ଗିପ୍ଟି ରେ ତ ପ୍ୟାକ୍ ହେଇକି ଥିବ। ଜଣାପଡୁଁ ନଥିବ ରିଟର୍ନ ଗିଫ୍ଟି ରେ କଣ ଥିବ। ଆଛା
ସେଇଠି ଲୋକଙ୍କୁ ସୁ ଯୋଉମାନେ ସବୁ ଉପରକୁ ଯାଉଥିଲେ ସେମାନଙ୍କୁ ରିଟର୍ଣ ଗିଫ୍ଟ ଦଉଥିଲେ।
ଆଛା ରିଟର୍ନ ଗିଫଟି ରେ ବି ସମସ୍ତେ ସେଇ ପେନ, ପେନସ ନହଲେ ବକ୍ସ ଛୋଟ ଛୁଆଙ୍କର ଯାହା ଦରକାର ପଢା କି ଚକୋଲେଟ ହେରିକ ବି ଦିଅନ୍ତି ଆଉ କଣ ଦିଅନ୍ତି। ସେଇଆ ତ ଓହୋ ଆପଣ ରିଟର୍ଣ ଗିଫ୍ଟୀ ଆଣିଲେ?
ନା ମୁଁ ଆଣନିି
ଓହୋ ସ ଓହୋ ସରି ଯାଇଥିଲା। ଆପଣ ଆଣିଥିଲେ ହଉଛି ଜଣା ପଡିଥାନ୍ତା କଣ ରିଟର୍ନ ଗିଫ୍ଟ ମତେ ଭଲଲାଗେ ବୋହୁତ ଗିଫ୍ଟ ଖୋଲିବାକୁ ଆପଣଙ୍କୁ ଭଲ ଲାଗେ ଗିଫ୍ଟ
ହଁ ମୋ ପାଖରେ ଏମିତିରେ ବି ଗିଫ୍ଟ ଖୋଲିଲେ ସେ ଯୋଉ ଜରି ଗୁଡାକ ମୁଁ ରଖିଦିଏ।
ଓହୋ ସେ ଯୋଉ ଜରି ଗୁଡାକ ମତେ ବି ସେଗୁଡାକ ବହୁତ ପସନ୍ଦ ବହୁତ କଲରଫୁଲ ହେଇଥାନ୍ତି ନା। ମାନେ ବିଭିନ୍ନ ରଙ୍ଗର ଆସେ। ସେଥିପାଇଁ ମତେ ସେଗୁଡାକ ବହୁତ ଭଲ ଲାଗେ। ଆଉ ଆଉ କଣ ଆଉ କାଲି ଆଉ ସବୁ ଆଇସ୍କ୍ରିମ ହେରିକି ବି କରିଥିଲେ।
ହଁ କାଲି ଆଇସ୍କ୍ରିମ ସେମାନେ ବଟର ସ୍କଚ୍ ରୁ କରିଥିଲେ ଆଉ ମିଠା ବି କରିଥିଲେ।
କୋଉ ମିଠା କରିଥିଲେ।
ସେ ଜାଲେବି କରୁଥିଲେ।
ଜଲେବି ଆଉ କଣ ମତେ ତ ବେଶୀ ମିଠା ଭିତରେ ମାଲପୁଆ ଆଉ କାଲାଜମ ରସଗୋଲା ଏଇଗୁଡାକ ଭଲ ଲାଗେ ଆପଣଙ୍କର ପ୍ରିୟ ମିଠା କଣ?
ଆ କାଜୁ କତଲି
ଓ ହୋ ପୁରା ଦାମିକିଆ ମିଠା ନା ଟା କହିଲେ ମତେ ବି ଭଲ ଲାଗେ ସେଟା ଟିକେ ମିଠା କମ ଥାଏ ନା ସେ ମିଠା ଟା ସେଥିପାଇଁ ମତେ ଟିକେ ମାନେ ସମସ ତ ସେଇଟା ଟିକେ ଭଲ ଲାଗେ ଆପଣଙ୍କୁ ସେଇଟା କଣ ପାଇଁ ଭଲ ଲାଗେ?
ଭଲ ଲାଗେ ଖାଇବାକୁ ଆଉ ସେଇଟା ଟିକେ ପେଡା ଭଳିଆ ବି ଲାଗେ।
ହଁ ମାନେ ସେଇଟା ଟିକେ ମାନେ ଟିକେ ଭଲ ହିଁ ତା ଲାଗେ ମାନେ ଶୁଖିଲା ଶୁଖିଲା ଲାଗେ ନା ସେଇଟା ପାଟିକୁ ଟିକେ ବେଶୀ ଭଲ ଲାଗେ ନା
ହଁ
ଆଉ କଣ ଆପଣ ଏବେ ଆଉ କଣ ଖାଇବେ?
ଏବେ ମୁଁ ଖାଇନି ଖାଇବି ଆଉ ଟିକେ ପରେ
ଓ ହୋ ହଉ ଆପଣ ଖିଆପିଆ କରନ୍ତୁ ହଉଛି କାଲି ସେଇ ଭୋଜି ବିଷୟରେ ପାଇଁ ଆପଣଙ୍କୁ କଲ୍ କରିଥିଲି ହଉ ତା ହେଲେ ମୁଁ ରଖୁଛି।
ହଁ